ବିନଦ ଭାଇ
ଜୟ ଜଗନ୍ନାଥ ଭାଇ, ଭଲ ଅଛନ୍ତି।
ଆଜ୍ଞା ଆପଣ।
ମୁଁ ବି ଭଲ ଅଛି କଣ କରୁଛନ୍ତି।
କଣ କରିବା ଆଉ ପାଗତ ଯୋଉ ଭଳିଆ ଜାଣିଛନ୍ତି ଆପଣ ଘରେ ବସିବା କଥା ଖାଇ ପିଇକି ଆଉ କଣ କରିବା।
ସେମିତି ଏକା ଆମ ଏପଟେ ବି ଆଉ ତିନି ଚାରି ଦିନ ତିନି ଚାରି ଦିନ ହେଲା ଯେଉଁ ପ୍ରକାର ବର୍ଷା ହଉଛି
ହଁ ଘରୁ ବାହାରିବାବି ଅସମ୍ଭବ ହେଇଯାଉଛି।
ହଁ ପରା। ଆପଣଙ୍କ ଘର କୋଉଠି ଭାଇ।
ଆମ ଘର ତ ଭାଇ ଏଇଠି ନୟାଗଡ଼।
ନୟାଗଡ ନୟାଗଡରେ ନୟାଗଡ଼ରେ ଆମର ଛେନାପୋଡ ଟା ଫେମସ ନାଇଁ କି?
ଆଜ୍ଞା ଆଜ୍ଞା ଛେନାପୋଡ଼ ତ ଯୋଉଠି ଆମର ଦେଖିବେ ମାନେ ନୟାଗଡ ବାହାରକୁ ପଳେଇବେ ଯୋଉଠି କିଲୋ ତିନିଶହ ଚାରିଶହ ଆମର ସେଠି ଅଧା ରେଟରେ ମିଳୁଛି ଶହେ କୋଡିଏ ଶହେ ତିରିଶ ଏମିତି ମିଳୁଛି ଆମର ଏଠି।
ହଁ ପରା।
କିଲ।
ଆଉ ବାକି ନୟାଗଡ ଛେନାପୋଡଟା ବି ଭାରି ଟେଷ୍ଟ ଲାଗେ।
ଆଜ୍ଞା ଆଜ୍ଞା କାହିଁକି ନା କାହିଁ କହିଲେ ଆମର ମାନେ। ବିନା ମାନେ ପୁରା କଣ କହିଲେ ଶୁଦ୍ଧ ଛେନାରେ ହିଁ ହୁଏ ସୁଜି ଟିକେବି ମିଶେନି। ଆଉ ଯୋଉଠିକି ଯିବେ ଦେଖି କି ସୁଜି କିଅଲଗା କିଛି ମିଶଉଥିବେ କିନ୍ତୁ ଆମର ପୁରା ଶୁଦ୍ଧ ଛେନାରେ ହୁଏ। କିଛି ସେଥିରେ ମିଶାମିଶି ହୁଏନି।
ହଁ ହଁ।
ସେଥିପାଇଁ ଟିକେ ଭଲ ଲାଗେ ଆଉ।
ହଁ ହଁ ହଁ ମୁଁ ତ ଖାଇଛି ଆ ଆପଣଙ୍କ ସେଠାକାର ଚେନାପୁଡ ମୁଁ କାହିଁକିନା ମୁଁ ଫୁଲବାଣୀରେ ରହୁଛି ଫୁଲବାଣୀ ଏକ୍ଜାମ ଯେତବେଳେ ପରୀକ୍ଷା ହଉଛି ଭୁବନେଶ୍ୱର ହୁଏ ଆମର ପରୀକ୍ଷା ବାଟରେ ଖାଇଦକି ଯାଏଆଉ। ସେଠି ସାଙ୍ଗମାନେ ଅଛନ୍ତି ଭୁବନେଶ୍ଵରରେ।
ଆଛା ଆଜ୍ଞା ଆଜ୍ଞା।
ଆପଣ ଏବେ କଣ କରୁଛନ୍ତି ଚାକିରି କରୁଛନ୍ତି ନା କଣ ପଢାପଢି କରୁଛନ୍ତି।
ନାଇଁ ନାଇଁ ନାଇଁ ଏବେ ପଢାପଢି ଚାଲିଛି ନା ମୋର ଏବେ ମୁଁ କରିଛି ମାନେ। ଏ ଶେଷ ବର୍ଷ ଏଇଟା ମୋର ପ୍ଲସ ଥ୍ରୀ ର ଶେଷ ବର୍ଷ
ହଁ ଯୁକ୍ତ ତିନି ଶେଷ ବର୍ଷରେ ଅଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ଓହୋ କୋଉ ବିଷୟରେ ଆପଣ ଇଏ ଯୁକ୍ତ ତିନି କହୁଛନ୍ତି।
ଆମର ଅଛି ଯୋଉ ଅଛି କଣ କହିଲେ ଶିକ୍ଷା ଉପରେ
ହ ହଁ ହ ଭଲ ଆଉ ଆ ଆପଣଙ୍କ କଥାବାର୍ତ୍ତା ର ଲାଗୁଛି ଆପଣ ଭଲ ପଢାପଢି ବି କରୁଥିବେ।
ସେମିତି ନୁହ ଭାଇ ତ ଏମତି ଠିକ ଠାକ ଚାଲିଛି ଆଉ କଣ।
ହଁ ହଁ।
ସେଇଟା କଣ ନିଜେ କେମିତି ପଡୁଛୁ ସେଇଟା ନିଜେ କହିହେବ କି? ସେଟା ଅନ୍ୟ ଜଣେ କହିବ ନା ଦେଖିଲା ପରେ ହଁ ତ
ଗୁଣ ଟାକୁ ନିଜେ କେମିତି କହିବେ।
ହ ନାଇଁ ସେଇଟା ବି ନିଜେ ବି କଣ ଜାଣି ହବ ନା କଣ ମାନେ ଅନ୍ୟ ଜଣେ କେମିତି ପଢୁଛି। ତ ଟିକେ ମାନେ ତା ସହିତ ଅ ଏ ମାନେ ଦି ଜଣ ଯାକ ମିଶିଲା ପରେ ତ ଜଣା ପଡିବ ନା। ସେମିତି କେମିତି ଯାଇ ଆଣିପାରିବି ଆପଣଙ୍କର ବୋଧେ ପଢାପଢି ଚାଲି
ହଁ ମୋର ଯୁକ୍ତ ତିନି ସରିଲା ଆଗକୁ । ତାପର ଆଉ ପରୀକ୍ଷା ହେଲା ପଡାପୁଡି କରୁଛି।
ଆଛା ଆଛା ଆଉ ଆପଣଙ୍କର ଖିଆପିଆ ସରିଲାଣି ସବୁ।
ନାଇଁ ଭାଇ ଗାଧେଇନି ଏବେ ତ ଉଠିଲି ତାପରେ ଆମର ଇଏ ଟିଫିନ ଟିକେ ବନେଇଲି।
ଆଚ୍ଛା ଆଚ୍ଛା ଆଜି ତାହେଲେ ଛୁଟି ବୋଲି ଆଜି ଛୁଟି ବୋଲି ଲେଟ୍ ଆଉ ନୁହଁ କି।
ହଁ ଛୁଟି ଦିନ ତ ଏଣିକେ ଢିଲା ମାରିବା କଥା ଆଉ କଣ।
ହଁ ସେଇଟା ବି ସତ କଥା କାହିଁକି ନା ସବୁଦିନ। ତ ଶୀଘ୍ର ଉଠି ଉଠି ଛୁଟି ଦିନରେ ଟିକେ ଶୋଇିବାକୁ ମିଳୁଛି ଆଉ।
ହଁ। ଜା କହ ଆଜି ଶୋଇବାକୁ ଗୋଟେ ଭଲ ଲାଗେ ହେଁ।
ହଁ ନାଇଁ ସତ କଥା ଶୋଇବା ଟା କାହାକୁ ଭଲ ନ ଲାଗେ।
ହଁ ଆଉ ପାଗ ଟା ବି ସେମିତି ହେଇଛି ଆଜି।
ହୁଁ ଆଜି ବଢିଆ ପାଗ ଦେଇଛି। ତାପରେ ବି ଯୁଆଡେ ବି ଗୋଟେ ଗ ଯିବାକୁ ବି ଭରସା ପାଉନି କାହିଁକି କେତେବେଳେ ବି କଉଠି ମେଘ ପକେଇଦବ ଯଦି। ସେ ଯୋଉ ପ୍ରକାର ଯୋଉ ପ୍ରକାର ମେଘ ଉଠେଇକି ରଖିଛି କୋଉଠି ଯଦି କେ ମେଘ ପକେଇଦେଲା ଆଉ ବୁଲିିବା ତମର ଛାଡିଯିବ ଏ କାଥେରେ।
ହଁ।
କାଇକିନା ବହୁତଜୋରେ ମେଘ ଉଠକି ରଖିଛି କିନ୍ତୁ ପାଗଟା ଆଜି ବଢିଆ ଦେଇଛି ମାନେ ସେତେ ମେଘ ନାହିଁ ଏବେ ଟିକେ ପୂର୍ବରୁ ଜଷ୍ଟ ମେଘ ଟିକେ ଟିକେ ପକଉଥିଲା କିନ୍ତୁ ଏବେ ଛାଡି ଯାଇଛି। କିନ୍ତୁ ବଢିଆ ପାଗଟେ ଦେଇଛି ଆଜି।
ପାଗଟା ହଉଛି ଭଲ ଆଉ ନୟାଗଡରେ କଣ ପ୍ରସିଦ୍ଧ ଜିନିଷ ଅଛି ମନ୍ଦିର
ଆଜ୍ଞା ଆମର ନୟାଗଡ଼ରେ ତ ଆପଣ ଜାଣି ଥିବେ ଫତେଗଡ ରାମ ମନ୍ଦିର ଗୋଟେ ଅଛି ଦେଖିଥିବେ।
ହଁ ହଁ ହଁ ଶୁଣିଛିି ଦେଖିନି ଯିବା କେବେ ଗୋଟେ ଦେଖିବା ପାଇଁ।
ହଁ ଆସନ୍ତୁ ନିଶ୍ଚିନ୍ତ ବୁଲନ୍ତୁ ବହୁତ ବଢିଆ ଜାଗାଟା ଏଇଟା ନିଶ୍ଚି ବୁଲନ୍ତୁ ଆମର ଅଯୋଧ୍ୟରେ ଯେମିତି ରାମ ମନ୍ଦିର ହେଇଛି।
ହଁ ହଁ ହଁ।
ସେଠିକି ସେଠିକି ତ ଆପଣ ମାନେ ଯାଇନଥିବେ ମୋବାଇଲରେ ବି ଦେଖିଥିବେ ଆପଣ।
ହଁ।
ତ ସେଠି ଯେମିତି ପୁରା ଶାନ୍ତ ଲାଗୁଛି ମାନେ ପୁରା ଭଲ ଲାଗୁ ଛି ମନ ଶାନ୍ତ ହେଇଯାଉଛି ସେଠିକି ବି ଆପଣ ଯିବେ ସେମତି ହିଁ ଆପଣଙ୍କୁ ଲାଗିବ।
ଆଚ୍ଛା ଆଚ୍ଛା ଆଛା ଆପଣ ଯାଇ ଯଛନ୍ତି କି ଅଯୋଧ୍ୟା ରାମ ମନ୍ଦିର୍।
ଆଜ୍ଞା ଆଜ୍ଞା ନାଇଁ ନାଇଁ ନାଇଁ ଅଯୋଧ୍ୟା ମୁଁ ଯାଇନି ଅଯୋଧ୍ୟା ମୁଁ ଯାଇନି। ଯିବି ବୋଲି ମାନେ ପ୍ରୟାସ କରୁଥିଲି କିନ୍ତୁ ଏବେ ପାଠ ପଢା ଚାଲିଛି ଯୋଗୁ ଯାଇପାରିଲିନି। ପାଠପଢା ସରୁ ଭାବୁଛି ମୁଁ ଯିବି।
ହୁଁ ହୁଁ ଆମ ଘରେ ପରିବାର ପ୍ଲାନିଂ କରୁଛନ୍ତି ଯିବା ପାଇଁ ବାକି ମୋ ପାଇଁ ଏକା ଯାଇପାରୁନାହାନ୍ତି ଏବେ ଏ ମୋର ପରୀକ୍ଷା ଥିଲା। ତ ପରୀକ୍ଷା ସରିଲା ଏବେ। ଏବେ ଭାବୁଛି ଯିବୁ ବୁଲିବାକୁ ଆଉ।
ଆମ ପଡିଶା ଘର ଲୋକ ସମସ୍ତେ ଯାଇଥିଲେ ତ। ମାନେ ଗାଡି ଭଡା କରିକି ସେମାନେ ସମସ୍ତେ ମିଶିକି ଯାଇଥିଲେ ତ ସେମାନେ କହୁଥିଲେ ଆଉ।
ଆଚ୍ଛା ଭଲ ଆଉ।
ହଁ ସେଇଠୁ ମୁଁ ଜାଣିଲି ତାଙ୍କଠୁ ଶୁଣିକି। ଆଉ ମୋର ବି ଯିବାକୁ
ହଁ ଭଗବାନଙ୍କ ପାଖକୁ କାହାକୁ ଇଚ୍ଛା ଲାଗିବ ନାହିଁ, ସମସ୍ତଙ୍କୁ ଇଚ୍ଛା ଲାଗିବ।
ଉଁହୁଁ ତ ଭାବୁଛି ପଢା ସରିଲା ପରେ ଯିବି ଆଉ କଣ।
ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ ତ ଭାଇ ସମସ୍ତଙ୍କୁ ତ ମାନେ ନିରାମିଷ ଉପରେ ଆମର ହେଇଗଲା ଆମର ନିରାମିଷ ଉପରେ ମତେ କଣ ଟେ
ଏଁ
ବିରିୟାନୀ
ବିରିୟାନୀ। ଆପଣଙ୍କୁ କଣ ବିରିୟାନୀ ବନେଇ ଆସେ ନା କଣ?
ନା ନା ନା ନା ନା ନା ବନେଇ ଆସେନି। ଯୋଉ ଟା କଣ ଯାହାକୁ ବନେଇ ଆସେ ତାକୁ କଣ ସେଇଟା ପସନ୍ଦ ନାଁ କଣ?
ନାଇଁ ମୁଁ ପଚାରୁଛି।
ଯୋଉଟା ଯୋଉଟା ଯାହାକୁ ନ ବନେଇ ଆସେ ସେଇଟା ହିଁ ତାକୁ ପସ୍ ନ୍ଦ ହେଇଥିବ ସବୁବେଳେ।
ହଁ ଯୋଉଟା ଯାହାକୁ ବନେଇ ଆସୁଥିବ ସେଇଟା ତ ସେ ବନେଇ ବନେଇ ଡେଲ୍ ୟସ୍
ହଁ ବାସ୍ ହଁ ହେଁ ହେଁ ସେଇଟା ତାକୁ ପସନ୍ଦ ଆସିବନି। ଯୋଉଟା ଯାହାକୁ ନ ଆସୁଥିବ ସେଇଟା ତାକୁ ସବୁବେଳେ ପସନ୍ଦ ଆସିବ।
କଣ ବ ଆପଣ କଣ ଘରେ ରହିକି ପଢାପଢି କରୁଛନ୍ତି ନା ବାହାରେ କୋଉଠି?
ନାଇଁ ନାଇଁ ମୁଁ ଏବେ ବାହାରେ ଅଛି ନା। ଏବେ ଅଛି ମୁଁ ଏଠି ଆମର ଭୁବନେଶ୍ୱରରେ ଏବେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଭୁବନେଶ୍ୱର ତ ମୁନ୍ ଭୁବନେଶ୍ଵର ତ ଗୋଟେ ମନ୍ଦିର ମାଳେନୀ ସହର ଆଉ।
ଏଠି ତ ଯୁଆଡେ ଯିବେ ଖାଲି ଗାଡି ମଟର ସବୁ ଚାଲିଛି ଏବେ ଆଉ। ଯୁଆଡେ ଯିବେ। ଏମିତି ଆଉ କଣ ଏଇଠି ରହିକି ଆମେ ଏଇଠି କେତେ ଆମେ ଏଇଠି ପାଞ୍ଚ ଜଣ ସାଙ୍ଗ ମିଶିକି ରହୁଛୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ରୋଷଇ ନିଜେ କରୁଛନ୍ତି ନା ବାହାରୁ ଖାଉଛନ୍ତି?
ଆରେ ନାଇଁ ସମସ୍ତେ ମିଶିକି କରୁଛୁ ନା ଆମେ।
ରୋଷେଇ ସମସ୍ତେ ମିଶିକି କରୁଛୁ ଆଉ। ମିଶିକି କରୁଛୁ, ମିଶିକି ଖାଉଛୁ ସବୁ ଏଇଠି ମଜା ଟିକେ ହଉଛି ଆଉ କଣ। ସାଙ୍ଗସାଥି ମିଶିକି ସାଙ୍ଗସାଥି ତ ମିଶିକି ରହିଲେ ମଜା ହବ ଆପଣ ଜାଣିଛନ୍ତି।
ହଁ ଆ-ଆପଣଙ୍କୁ କଣ ଭଲ ବନେଇବା ଆସେ?
କଣ କହିଲେ?
ଭଲ କଣ ବନେଇବା? ।
ଭଲ ବନେଇବାସେ ମାନେ ଏମତି ଅ-ମାନେ-ଏ ଗୋଟେ ହଉଛି ଟିକେ ଟିକେ ମାନେ ଜଷ୍ଟ୍ ଜଳଖିଆଁ ଟାଇପ୍ ର ଖାଇବାକୁ ହେଲେ ମତେ ବନେଇ ଆସ ଇପି ବନେଇଦେବି, ନହେଲେ ଉପମା ଟିକେ ବନେଇଦେବି। ଏଇରା ସବୁ ବନେଇଆସେ। ଆଉ ଏମିତି ତ ମାନେ ଖାଇବାକୁ ହେଲେ ମାନେ କଣ କହିଲେ ଭୋଜନ ଖାଇବାକୁ ହେଲେ ତ ମୁଁ ଏମତି ଗୋଟେ ଅଣ୍ଡା ତରକାରୀ ଅଛି। ନହେଲେ ଚିକେନ କଷା ହଉ। ଏଇ ଟାଇପ୍ ରେ ଏଇ ଦିଇଟା ଯାକ ମତେ ଟିକେ ବନେଇ ଆସେ ଭଲସେ ଟିକେ ଆଉ।
ଚିକେନ କଷା ଟା କେମିତି ବନାନ୍ତି?
ଆମର ଚିକେନ କସା ତ ଜାଣିଛନ୍ତି ଆମର ତ୍ ଅ ଆମର ତେଲ ଟା ଟିକେ ପକେଇ ଦେଇ ଗରମ କରିଦେବେ, ତାପରେ ପିଆଜ ଅଦା ରସୁଣ ସବୁ ତ ମାନେ ନନ୍ ଭେଜ ପେଷ୍ଟ ହଉ ସବୁ ମସଲା ମସଲି ସବୁ ଆଣିକି ମୁଁ ଗୋଟେ କାମ କରେ କଣ କହିଲେ ସବୁତିକ ମସଲା ମସଲି ଏକାଠି କରିଦିଏ, ବୁଝିଲେ?
ହଁ ହଁ
ମାନେ ଏକା ସାଙ୍ଗରେ ତେଲ ମାନେ କରେଇ ବସେଇ ଦିଏ, କରେଇ ବସେଇ ତେଲ ଟିକେ ଗରମ କରିଦେଇକି ସବୁତିକ ଯାହା ସବୁ ରହିଲା ପିଆଜ ହଉ, ଟମାଟୋ ହଉ, ଆଳୁ ହଉ, ଚିକେନ ହଉ ଯେତେକ ସବୁ ମସଲା ମସଲି ରହିଲା ସବୁ ପକେଇଦେବି ନନ୍ ନନଭେଜ୍ ପେଷ୍ଟ ଠୁଁ ଆରମ୍ଭ କରି ସବୁ ପକେଇଦବି ସେଥିରେ ପକେଇ ଦେଇକି ହାଲକା ଟିକେ ମାନେ ମାନେ ହାଲକା ଟିକେ ପାଣି ଲୁଣ ଛିଞ୍ଚିକି ତାକୁ ଘୋଡେଇଦେବି ଘୋଡେଇ ଦେଇକି ସାରିଲା ପରେ କେତେ ପନ୍ଦର କୋଡିଏ ମିନିଟ୍ ହେଇ ସେ ସବୁ ସିଝିଯିବ ସବୁ ସିଝି ଗଲା ପରେ ତା ପାଣି ବି ସବୁ ମରି ଯାଇଥିବ ମାନେ ମଝିରେ ମଝିରେ ଟିକେ ଘାଣ୍ଟୁଥିବି ଘାଣ୍ଟିଲା ପରେ ଏମିତି ହାଲକା ଟିକେ ପାଣି ଦେଲା ପରେ ହେଇଗଲା, ଆଉ କଣ। ତାପରେ ହାଲକା ଟିକେ ଗରମ ମସଲା ପକେଇକି ଆମର ଧନିଆ ପତ୍ର ଟିକେ ଛିଞ୍ଚିଦେଲେ
ହେଇଗଲା ଆଉ, ଗୋଟେ ଥର ଏମତି ବନେଇ ଗୋଟେ ଥର ଏମିତି ବନେଇକି ଦେଖ।
ଆଜ୍ଞା ଆଜ୍ଞା।
ତେଲ ଗୋଟେ ଥର ମୁଁ ଯେମିତି କହିିବି ସେମିତି ବନାଅ, ଆଉ ତେଲ ତେଲକୁ ଇଏ କରିବ ଗରମ କରିବ।
ଆଜ୍ଞା।
ହଁ ତାପରେ ପିଆଜ କାଟିକି ଦବ ପିଆଜ ଭାଜି ହେଇଗଲା ପରେ ପୁରା ଲାଲ ହେଇଯିବ। ତାପରେ ଅଦା ରସୁଣ ପେଟା ଦେଇଦେବେ।
ଆଜ୍ଞା।
ହଁ ତାପରେ ଟିକେ ଭାଜି ଦେବେ ଭାଜି ଦେଲା ପରେ ମସଲା ଦେବେନି ଡାଇରେକ୍ଟ ଚିକେନ ଦେଇଦେବେ।
ଡାଇରେକ୍ଟେ?
ଚିକେନ୍ ଟା ଦେବେ।
ଆଚ୍ଛା ଆଚ୍ଛା ହଁ ହଁ ବୁଝିଲି।
ହଁ ମା-ମାଂସ ଟା ଦେଇଦେବେ, ତାପରେ ଅଳ୍ପ ଟିକେ କି ଶିଝି ଆସିଲା ପରେ ଆପଣ ଯାହା ଯାହା ମସଲା ଦେବା କଥା ଦେବେ
ଆଚ୍ଛା।
ଦେଖିବେ ଭାରି ଟେଷ୍ଟ ଲାଗେ ସେଇଟା ବି। ହୁଁ
ଆଚ୍ଛା ହଉ ଆପଣଙ୍କ କହିବା କଥା ଅନୁସାରେ ମୁଁ ବି ଥରଟା ସେଇଟା ପ୍ରୟାସ ପ୍ରୟାସ କରିବି।
ଗୋଟେ ଥର ଟ୍ରାଏ କରନ୍ତୁ ଭଲ ଲାଗେ। ହଁ ଆଉ ଏବେ କଣ କରିବେ?
ଏବେ ତ ଭାଇ ସେମିତି କିଛି ଇଏ ନାହିଁ, ଦେଖିବା କଣ ହଉଛି ଆ ଆଜି ତ କୁଆଡେ ସେମିତି ଯିବାର ନାହିଁ। ତା ସାଙ୍ଗମାନେ ବି ସବୁ ନିଜ ନିଜ କାମରେ ପଳେଇଛନ୍ତି। ମୁଁ ମୁଁ ଆଜି ଏକୁଟିଆ ଘରେ ବସିଛି। ବୁଝିଲେ କି ତ ଦେଖାଯାଉ ସାଙ୍ଗ ମାନେ କେତେବେଳକୁ ଆସୁଛନ୍ତି ଆସିଲା ପରେ ଦେଖିବା କୁଆଡେ କଣ ଏଠି ପାଖାପାଖି ଟିକେ ବୁଲାବୁଲି କରିଦବୁ ଆଉ
ହଁ ହଁ ହଁ ଠିକ ଅଛି ଭାଇ ପୁଣି କଥାହବା କେତେବେଳେ ଆଉ ରଖିଲି ତମ ସାଥିରେ କଥା ହେଇକି ବହୁତ ହଁ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ମତେ ବି ବହୁତ ଭଲ ଲାଗିଲା ଭାଇ ଧନ୍ୟବାଦ